କୁ
କଣ କରୁଥିଲ?
ଆରେ ନାଇଁ ଏଇ ମୋର ଗୋଟେ ସାଙ୍ଗ ଫୋନ କରିଥିଲେ ନା ମୁଁ ତାଙ୍କ ସହିତ ଟିକେ କଥା ହଉଥିଲି। କି କଛା ମୁଁ କେମିତି ସାହାଯ୍ୟ କରେ ତା ଉପରେ।
ସମୟ ବିତାଏ ଏବେ ତ ଖରାଦିନେ ଛୁଟି ମିଳିଛି ଆଁ ସାଙ୍ଗ ସହିତ ହୁଁ ପରିବାର ସହିତ ଭଲସେ ସମୟ ବିତାଅ।
ହଁ ଆଉ କଣ କୁହ?
ଆଉ ତୁମର ଦେହ ଠିକ ଅଛି?
ହଁ ଆମେ ବହୁତ ଭଲ। ଆଉ ତମେ କେମିତି ଅଛ?
ହଁ ମୋ ସ୍ଵାସ୍ଥ୍ୟ ଠିକ ଅଛି ପ୍ରାୟତଃ ମୋ ସ୍ୱାସ୍ଥ୍ୟ ବେଳେ ବେଳେ ଟିକେ ଖରାପ ରହେ। ଆମ ସ୍ୱାସ୍ଥ୍ୟ ତ ଆମେ ଜାଣିଛନ୍ତି ଆମ ସ୍ୱାସ୍ଥ୍ୟ ହିଁ ଆମ ସମ୍ପଦ ଆମେ ଯଦି ନିଜେ ସୁସ୍ଥ ରହିଥିବା ନା ସବୁ କାମ କରିପାରିବା ସବୁ କାର୍ଯ୍ୟ କରିପାରିବା ପାଠପଢ଼ାରେ ମନ ଲାଗିବ। ଦେହ ଠିକ ରହିବ। ହଁ ଚିନ୍ତାରୁ ମୁକ୍ତି ମିଳିବ ଯଦି ସ୍ୱାସ୍ଥ୍ୟ ଠିକ ନ ରହିବ ଆମେ ଦୁର୍ବଳ ହେଇ ଖେଳିବା କିଛି କାମ କରିପାରିବାନି।
ହଁ। ହଁ ମୁଁ ବି ବହୁତ ଭଲ ମୁଁ ହଁ ବେଲେବେଳେ ମୋ ଦେହ ଖରାପ ହେଇଯାଏ।
ହଁ ହଁ ଆଚ୍ଛା
ଅଛି ନା ତୁଳସୀ ଗଛ ଅଛି ତାର ପତ୍ରକୁ ମୁଁ ଖାଇ ମାନେ ବେଳେ ବେଳେ ଖାଇଦିଏ। ବେଲପତ୍ର। ତା ପତ୍ର ବେଳେ ବେଳେ ମୁ ଖାଇଦିଏ ହଁ ହଁ।
ହଁ ଆମେ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ଆମ ସମ୍ପଦ। ସ୍ୱାସ୍ଥ୍ୟ ହଉଛି ଆମ ଜୀବନର ସବୁଠାରୁ ବଡ଼ ସମ୍ପଦ ମୋ ମତରେ।
ଆଛା ମୋ ମତରେ ଭଲ ସ୍ୱାସ୍ଥ୍ୟ ହଉଛି କଣ ଜୀବନର ସବୁଠାରୁ ବଡ ସମ୍ପଦ ଠିକ କଥା ନା ଆଉ ଶରୀର ସୁସ୍ଥ ନଥିଲେ ଧନ ସଫଳତା କୌଣସି ମୂଲ୍ୟ ଅଛି କି।
ନା ନାହିଁ ମୁଁ ଯେମିତି କହିଲେ ଶରୀର ଯଦି ସୁସ୍ଥ ନ ରହିବ ତ ଆମେ ତ କିଛି ତ କାର୍ଯ୍ୟ କରିପାରିବାନି ସିନା କାର୍ଯ୍ୟ କଲେ ଆମେ କୋଉଠି ହଁ ଆମେ ଧନ ଆଣିବା। କି କୋଉଠୁ କାମ କରିଲେ ସିନା ଆମେ ପଇସାଟିଏ ଉଁ ରୋଜଗାର କରିପାରିବା।
ହଁ ଯା
ସେଥିଲାଗି ହଁ ସୁସ୍ଥ ରହିବାର ଲାଗି ସେଥିଲାଗି ଆମକୁ ପ୍ରତିଦିନ ବ୍ୟାୟାମ ନିତିଦିନ ବ୍ୟାୟାମ କରିବା ଦରକାର। ତା ସମୟ ଅନୁସାରେ ଖାଇବା ସନ୍ତୁଳିତ ଖାଦ୍ୟ ଖାଇବା ଆଉ ଆମର ପର୍ଯ୍ୟାପ୍ତ ନିଦ୍ରା ଆବଶ୍ୟକ।
ଆଚ୍ଛା ତମେ ଜାଣିଥିବ ଆଜିକାଲି ଛୁଆଗରା କଣ ସବୁବେଳେ ଯାଇକି ଆଡ଼େ ସାଡ଼େ ଯାଇକି ଏଣୁ ତେଣୁ ଖାଦ୍ୟ ଖାଉଛନ୍ତି। ଦ୍ଵାରା କଣ ତାଙ୍କ ସ୍ୱାସ୍ଥ୍ୟ କୁ ନଷ୍ଟ କରୁଛି ସେମାନେ ତଥାପି ଜାଣି ପାରୁନାହାନ୍ତି ତାଙ୍କ ଘରେ ମନା କରି ତାଙ୍କ ବାପା ମା ମନା କରିୁଥିବେ ଏଟା ଖାନା ସେଟା ଖାନା ତଥାପି ସେମାନେ ମାନନ୍ତି କି?
ହଁ ସେଥିଲାଗି ତ ସେମାନେ ରୋଗାଗ୍ରସ୍ତ ହେଇଥାନ୍ତି ନା। ସେମାନେ କେତେ ରୋଗର ସେମାନେ ସମ୍ମୁଖୀନ ହେଇଥାନ୍ତି ସେଥିଲାଗି ଆମକୁ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ ଘରୋଇ ରନ୍ଧ ରନ୍ଧା ଖାଇବା ଉଚିତ୍।
ଆ ହଁ ଆହୁରି ଗୋଟେ କଥା ଯୋଗ ବ୍ୟାୟାମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତମେ ଜାଣିଥିବ।
ବହୁତ ବହୁତ ମୁଁ ତହେ ପ୍ରତିଦିନ ମୁଁ ଯୋଗ ବ୍ୟାୟାମ କରିବାକୁ ତମେ କରୁଥିବ। ନିଶ୍ଚୟ ତୁମେ କରୁଥିବ।
ହଁ ଆଉ ଗୋଟେ ନିୟମିତ ବ୍ୟାୟାମ ଶରୀର କଣ ସୁସ୍ଥ ଆଉ ସକ୍ରିୟ ରଖେ ତମେ ଜାଣିଥିବ।
ହଁ ସେଥିଲାଗି ତ ମୁଁ ତ ସବୁ ପ୍ରତିଦିନ ହଁ ସକାଳୁ ଉଠିବ। କିଛି ସମୟ ପ୍ରତିଦିନ ବ୍ୟାୟାମ କରିବ। ସେ ସେଥିରୁ ଆମକୁ ଚିନ୍ତାରୁ ମୁକ୍ତି ମିଳେ ମନ ଶାନ୍ତ ରହେ। ଦେହ ବହୁତ ସୁସ୍ଥ ରହେ।
ଆଚ୍ଛା ତମେ ଏବେ କରୁଚ।
ହଁ ମୁଁ ପ୍ରତିଦିନ ପ୍ରତିଦିନ ମୁଁ ସକାଳୁ ଉଠି ନିତି ଦିନ ମୋର ବ୍ୟାୟାମ ମୁଁ ରଖେ। ଆଉ ସନ୍ଧ୍ୟା ବେଳେ ବି କିସ୍ କିଛି ସମୟ ମୁଁ ଯୋଗ କରେ।
ହଁ ମୁଁ ଭାବେ ସକାଳେ ଟିକେ ବାୟାମ କରିବି ବୋଲି କିନ୍ତୁ ମୁଁ ଏଇ କାମ ବ୍ୟସ୍ତ ରେ ମୁଁ ଏଗୁରା କିଛି। କରିପାରେ ନା।
ନାଇଁ ନାଇଁ ସକାଳୁ ଶୀଘ୍ର ଉଠ ରାତିରେ ଶୀଘ୍ର ଶୁଅ।
ତମେ ଜାଣିଛ ମତେ ଜଣେ ମୋ ସାଙ୍ଗ କହିଲେ କି ସବୁବେଳେ ଅ ନିଲମ ବିଲୋମ ତମେ ଜାଣିଥିବ।
ହଁ ହଁ ହଁ ହଁ।
ସେଇଟା ମୁଁ ଏବେ ଆରମ୍ଭ କରିଛି। ଭଲ ଲାଗୁଛି କରିକି ସେଟା ଆଉ ଗୋଟେ। ଯୋଗ ଯୋଉ କରନ୍ତି। ବ୍ରାମ୍ ଗୋଟେ କୁହନ୍ତି ଗୋଟେ କରିବା ପାଇଁ ସେଟା ବି।
ହଁ ଭଲ କର କର। ଯୋଗ କର ତମ ଦେହ ବି ଭଲ ଲାଗୁଥିବ ତମକୁ ଯୋଗ କରିବା ଦ୍ଵାରା। ବହୁତ ଶାନ୍ତ ଶାନ୍ତ ଲାଗୁଥିବ।
ଆଚ୍ଛା ତମେ ଦୌଡା ଦୌଡି କର ନା।
ଉଁ ହଁ ଦୌଡା ଦୌଡି ହଁ ମୁଁ କରେ। ଏଁ ଯୋଗ ସକାଳେ ଉଠିକି ଯୋଗ କରିସାରିଲା ପରେ। କିଛି ସମୟ ମୁଁ ଦୌଡ଼ା ଦୌଡ଼ି କରେ।
ହଁ ଆଉ ଗୋଟେ କଥା ତମେ ସକାଳ ସିନା ବାୟାମ କରିୁଛ କିନ୍ତୁ ଉଠ କି ସାଙ୍ଗେ ସାଙ୍ଗେ ତମେ ଜାଣିଥିବ ପାଣି ପିଇବା ଦରକାର ପାଣି ପିଅ କି ନାହିଁ।
ହଁ ମୁଁ ପ୍ରମ୍ ଉଷୁମ ପାଣି କରିକି ପିଏ ଯୋଉଟା କିି ଆମର ହଜମ କରେଇବ।
ହଁ ମୁଁ ବି ଭାବେ ଉଷୁମ ପାଣି ପିଇବା ପାଇଁ କିନ୍ତୁ ଯେହେତୁ ଟାଇମ୍ ମାନେ ସମୟର ଅଭାବ। ତ ମୁଁ ଥଣ୍ଡା ପାଣି ରେ ଚଳେଇଦିଏ।
ଆଚ୍ଛା ଆଚ୍ଛା ନାଇଁ ଉଷୁମ ଟିକେ କିଛି ନଖ ଉଷୁମ କରିକି ପାଣି ପିଇଦବ। ଆଉ ସବୁବେଳେ ଫୁଟିବା ପାଣି ପିଇବ ଫୁଟନ୍ତା ପାଣି ଫୁଟ ମାନେ ଫୁଟା ହେଇ ଯାଇଥିବା ପାଣି ପିଇବ। କାଇଁ ନା ଏବେ ବହୁତ ପାଣି ବି ଦୂଷିତ ହେଇ ଗଲାଣି ନା ବହୁତ୍। ବାୟୁ ପ୍ରଦୂଷଣ ଯୋଗୁଁ ପାଣି ବି ଦୂଷିତ ହେଇଗଲାଣି ସେଥିଲାଗି ପାଣିିକି ସବୁବେଳେ ଫୁଟେଇକି ପିଇବା ଉଚିତ।
ଅଁ କାଲିଠାରୁ ମୁଁ ନିଶ୍ଚୟ ଚେଷ୍ଟା କରିବି ଗରମ ପାଣି।
ହଁ ଯେତେ ସୁସ୍ଥ କୁ ସ୍ ଠିକ୍ ରଖିବ ସ୍ଵାସ୍ଥ୍ୟ ରଖିବ। ସୁସ୍ଥ ଶରୀର ହିଁ ସୁଖ ଜୀବନର ଆଧାର ବୁଝିଲ।
ହଁ ହଁ ଯା କହିଲ। ଆଚ୍ଛା ତମର ସେଠି ଗୋଟେ ଚଢେଇଟେ ଉଁ। ଚଢେଇ ଜାଣି ପାରୁଚ ତ।
ହଁ ଜାଣିଲି।
ଆଚ୍ଛା ତମେ କୋଇଲି ର ସ୍ବର ବହୁତ ସୁନ୍ଦର ନା।
ହଁ ବହୁତ ସୁନ୍ଦର।
ତମେ ଜାଣିଥିବ ବସନ୍ତ ଋତୁରେ ହିଁ କୋଇଲି ମାନେ ଆସିକି ଆମ୍ବ ଗଛରେ ଚଢିକି ମାନେ ବସିକି କେମିତି ଗୀତ ଗୀତ ଗାଉଥାନ୍ତି ବହୁତ ଭଲ ଲାଗେ ନା।
ଆଜ୍ଞା ବହୁତ୍। ଭଲ ଲାଗେ ସେଇଟା ତ ପ୍ରାକୃତିର ଏଇ ସବୁ ଜିନିଷ ବହୁତ ସୁନ୍ଦର ଲାଗେ।
ଆଚ୍ଛା ଜାଣିଛ ସେ ଏମିତି ବୋବଉଥାନ୍ତି। ନାଇ ମୁଁ ବି ତାଙ୍କ ସହିତ ପାଳି ଧରିକି ସେମିତି କୁ କୁ ହଉଥାଏ।
ହଁ ଭଲ ଲାଗେ ସ୍ଲା ଲେ ସ୍ଲା ସେ ସେସ୍। ସତରେ ସେମାନେ ଚିଡି ଯାଆନ୍ତି ଆଉ ତାଙ୍କ ବୋବା ବି ବନ୍ଦ କରିଦିଅନ୍ତି ସେ। ଏଇଟା ବି ତମେ ପରୀକ୍ଷା କରିକି ଦେଖିଦିଅ।
ଆଉ ଆଉ କଣ କୁହ?
ମୋର ତୁମର ଆଉ ତୁମର କଣ ଚାଲିଛି ଆଉ ଅଁ ତମେ କେତେ କଣ ପରିଶ୍ରମ କରୁଚ ତମେ? କହୁଚ ତ ମତେ ସମୟର ଅଭାବ ବହୁତ ରହୁଛି କଣ ପରିଶ୍ରମ ସବୁ କରୁଚ। ଆଉ ପରିଶ୍ରମର ଫଳ ବିଷୟରେ ମତେ ଟିକେ କୁହ?
ହଁ ଏଇ ଯେହେତୁ ମୋ ବାପା ମାଁ ସେ ତାଙ୍କୁ ବୟସ ହେଇଗଲାଣି। ସେତଳେ ସେ କାମ କରିପାରୁନାହାନ୍ତି ଏତେ ତ ତାଙ୍କୁ ଟିକେ ସାହାଯ୍ୟ ସାହାଯ୍ୟ କରିବାରେ ମୋର ଟିକେ ଅଧିକ ସମୟ ପଳାଏ ଆଉ ମୁଁ ବି ତମେ ଜାଣ ତମେ ଜିଣିଥିବ ମୁଁ କେତେ ପତ ତଳା ତ ମୁଁ ଟିକେ କାମ କରିଦେଲା ବେଳକୁ ମୁଁ ଧଇଁ ସଇଁ ହେଲା ଭଳିଆ ହେଇଯାଏ। ଆଉ ମୁଁ ମୋ ନିଜକୁ ଆଉ କେତେବେଳେ ସମୟ ଦେବି।
ଅଁ ସଠିକ୍ ସମୟରେ ତମେ ଖାଦ୍ୟ ଖାଅ ସୁସ୍ଥ ଖାଦ୍ୟ ଖାଅ। ଅଁ ଘର ରନ୍ଧା ଖାଦ୍ୟ ଖାଅ।
ଆଚ୍ଛା ମୋତେ କହିଲ ମୋତେ ପୃଷ୍ଟିକର ଖାଦ୍ୟ ମତେ କୋଉଥିରୁ ମିଳିବ?
ପୁଷ୍ଟିକର ଖାଦ୍ୟ ଆମକୁ ଆମିଷ ଭୋଜନ କରିବାକୁ ପଡିବ ଆମିଷ ଷ ଆଉ ଆମର ରହିଲା କ୍ଷୀର ଦହି ଅଁ ଆଚ୍ଛା ଠିକ ଅଛି ଆମିଷ ନ ଖାଅ ତମେ ତ କ୍ଷୀର ଖାଉଥିବ ନା ତମେ କ୍ଷୀରରୁ ଆମକୁ ବହୁତ କ୍ଷୀରର ଆଉ କ୍ଷୀରଠୁ ହଁ ବହୁତ ପ୍ରକାର ଦ ଦିନିଷ ରୁ ଆମକୁ ବି ପୁଷ୍ଟିକର ଖାଦ୍ୟ ମିଳିଥାଏ ଯେପରିକି ହେଲା ଦହି, ଛେନା, ଘିଅ ଆଉ ପୁଷ୍ଟିକର ଖାଦ୍ୟ ତ ଏଇ ସବୁ ନାଁ।
ମୁଁ ନା ଘିଅ ମୁଁ ଘିଅକୁ ବୋଟଲ ବୋଟଲ କରିକି ପିଇଦିଏ।
ଆଚ୍ଛା ତମେ ଶାଗ ଖାଅ ଶାଗ ଖାଅ ପନିପରିବା ଖାଅ।
ଶାଗ ଏଇ ଯୋଉ କଳମ ଶାଗ ହଉ ସେ ସୁନସୁନିଆ ଶାଗ ହଉ ଯାହା ମତ ମତେ ବହୁତ ଭଲ ଲାଗେ।
ହଁ ହଁ।
ତମ ମା ତମକୁ ଶାଗ କରିକିଦିଅନ୍ତି ନାଁ।
ହଁ ହଁ ଆମର ସଜନା ଶାଗ ଅଛି। ସଜନା ଗଛ ଅଛି ଆମେ ପ୍ରତିଦିନ ପ୍ରାୟତ ଆମ ଆମର ଶାଗ ଭଜା ହେଇଥାଏ ଘରେ।
ସେ କେମିତି କଣ କରିକି ଦିଅନ୍ତି।
ଆ ଶାଗକୁ ଆଣନ୍ତି ଆମର ସୁଜନା ଶାଗ ଭଜା ଯେମିତି କରାଯାଏ। ଆଉ ସେମିତି ଭଜା ଭାଜିିକି ଦିଅନ୍ତି ପ୍ରତିଦିନ ଶାଗ ଆଣିବେ। ତାକୁ ବାଛିବେ ଭଲସେ ବାଛିବା ଆମେ କାହିଁକିନା ବହୁତ ପୋକ ଯୋକ ରହିଯାଇଥାଏ। ତାକୁ ଭଲସେ ଆମେ ଧୋଇବା। ଧୋଇକି ତାକୁ କାଟିବା ହଁ ମତେ ବାଛି ଆସେ।
ହଁ ମତେ ବି ଆସି କିନ୍ତୁ ବହୁତ ସମୟ ନେଇଯାଏ।
ହଁ।
ତମେ ଜାଣିଥିବ ତାତିରେ ବୋଇତାଳୁ ପକେଇ କରନ୍ତି ଗୋଟେ।
ହଁ ହଁ ଜାଣିଛି ଜାଣିଛି। କଖାରୁ ପକେଇକି ସେଥିରେ କରନ୍ତି ସେଇଟା ବି ବହୁତ ଭଲ ଲାଗେ।
ହଁ ବହୁତ ଭଲ ଲାଗେ।
ହଁ ହଁ।
ଆଉ ତମର ଏଠି କଣ କୋଉ ତମେ ଦୋକାନ ରୁ ଆଣ ଶାଗ ନା ନା ନିଜେ ଲଗେଇଛ।
ନାଇଁ ନାଇଁ ଆମ ନିଜ ବାଡିରେ ଆମର ଗଛ ଅଛି।
ହଁ ଏ ନିଜେ ସବୁ ଜିନିଷ ଟା ଲଗେଇି ଖାଇବା ଦରକାର।
କି ଆମ ବଡ଼ିରେ ଆମେ ସବୁ ଗଛ ଲଗାଉ ଆମେ ସବୁ ପ୍ରକାର ଉପକାରିତା ଗଛ ଲଗେଇଥାଉ। ଯେମିତି ଆମୁକୁ ଯେତେବେଳେ ଯାହା ଆବଶ୍ୟକ ପଡ଼େ ଆମକୁ ମିଳିଥାଏ।
ତମର ଅମୃତଭଣ୍ଡା ଗଛ ଅଛି ନା?
ହଁ ଆମର ଅମୃତମଣ୍ଡା ଗଛ ଅଛି।
ଆମର ବି ଅଛି।
ହଁ ତାକୁ ସିଜାଇକି ଖାଅ। ଡାଲମାରେ ପକେଇକି ଖାଅ ବହୁତ ସେଇଟା ଶରୀର ପାଇଁ ବହୁତ ସ୍ୱାସ୍ଥ୍ୟ। ଆମ ରୋଗ ପ୍ରତିରୋଧ ଶକ୍ତି ବଢ଼େଇବ ଆମକୁ ରକ୍ତହୀନତାରୁ ବଞ୍ଚେଇବ ଅମୃଦଭଣ୍ଡା ଖାଇବା ଦ୍ଵାରା। ଆମର ରକ୍ତହୀନତା ବୃଦ୍ଧି ହବ କଣ କହିଲ?
ଆରେ ମୁଁ ଏଠି ଛାତ ଉପ ତମ ସହିତ କଥା ହଉଛି ଆମ କୁକୁର ଗୋଟେ ଅଛି ସିଏ ମୋ ପାଖକୁ ପଲେଇଆସ ଲାଣି।
ଓହୋ ହୋ ଖାଁ ଖାଇବାକୁ ଦିଅ ସିଏ ବି ତ ଗୋଟେ ଯୀବ ନା। ତାଙ୍କର ତ ବୁଦ୍ଧି ନାହିଁ। ତ ମଣିଷ ମାନଙ୍କ ପଖରେ ଯୋଉ ବୁଦ୍ଧି ତ ପଶୁପକ୍ଷୀ ମାନଙ୍କ ପାଖରେ ତ ସେମିତି ବୁଦ୍ଧି ନାହିଁ। ତ ସେମାନେ ତ କାମ କରିକି ତ ଖାଇପାରିବେ ନା ଆମେ ଯାହାଦବା ସେମାନେ ଖାଇବେ। ନା ତାଙ୍କ ପାଖରେ ମଣିଷଙ୍କର ହାତ ଗୋଡ଼ ଥିଲା ଭଳିଆ କିଛି କାମ କରି ଖାଇ ପାରିବେ କି?
ଆରେ ଏଠି ମାନେ ଲୋକମାନେ ବୁଝୁନାହାନ୍ତି ଏ ପଶୁଟେ ଛୋଟିଆ ଛୁଆଟେ ତ ଖାଲି ପଥର ଗୋଡ଼ି ଏମିତି ଖାଲି ତାକୁ ମାରୁଛ
ତାଙ୍କୁ ତମେ ସଚେତନତା କରାଅ କି ଆମ ପାଖରେ ଯୋଉ ବୁଦ୍ଧି ଅଛି ତାଙ୍କ ପାଖରେ ବୁଦ୍ଧି ନାହିଁ ତା ଆମକୁ ଭଗବାନ ଯୋଉ ବୁଦ୍ଧ ଦେଇଛନ୍ତି ତାଙ୍କୁ ସେ ବୁଦ୍ଧି ଦେଇନାହାନ୍ତି। ତ ସେମିତି କରିବାଟା ଭୁଲ ଆମର ବି ଯେମିତି ଜୀବନ ଅଛି ସେ ପ୍ରାଣୀ ମାନଙ୍କର ବି ଗୋଟେ ଜୀବନ ଅଛି।
ଆଉ ତମେ ବିଲେଇ ପାଳ ନା?
ହଁ ଆମ ଘରେ ତ ନି ଚାରଟା ପାଞ୍ଚଟା ବିଲେଇ।
ଆରେ ମୋର ବି ଆଗୁ ଥିଲା କିନ୍ତୁ ଏବେ ଆଉ ନାହାନ୍ତି ଏବେ ଖାଲି ଛଅଟା କୁକୁର ଖାଲି ବୁଲୁଛନ୍ତି।
ନା ଆମର କୁକୁର କମିଗଲେଣି କିନ୍ତୁ ଆମର ବିଲେଇ ସଂଖ୍ୟା ବୃଦ୍ଧି ପାଇଯାଉଛି।
ଆଚ୍ଛା ମତେ ଦି ଚାରିଟା ଦେଇଦିଅ ବିଲେଇ।
ହଁ ହଁ ଦେଇ ଦେଇ ଦେବି ଦେଇ ଦେବି।
କୋଉ ଦିନ ଦଉଛୁ କାଲି କି କାଲି ଦବ?
ହଁ ନିଯେ ବାସିକି
ହଉ ମୁଁ ତମ ଘର ଆଡ଼କୁ ଯିବି ମତେ ବ୍ୟାଗ୍ ରେ ପୁରାଇକି ଦେଇଦବ ଆଉ।
ହଉ ଠିକ୍ ଅଛି ବ୍ୟାଗରେ କାହିଁ ନବ ମୁଁ ପେଟିରେ ମୁଁ ଭଲସେ ହଁ ବନେଇଦେବି ତମେ ନେଇଯିବ।
ଆଚ୍ଛା ସେମାନେ କଣ ଖାଆନ୍ତି?
ସେମାନେ ଆମେ ତାକୁ ଭାତ ଦୋଉ ସେ ଖାଇଥାନ୍ତି ଭାତ ଖାଆନ୍ତି ପୁସ ଷ୍ଟିକର ଖାଦ୍ୟ ଯାହା ସବୁ ଆମ ଘରେ ହୁଏ ସେ ସବୁ ଖାଆନ୍ତି କ୍ଷୀର ପିଅନ୍ତି
ସେମାନେ କଣ ଶାଗ ଖାଆନ୍ତି?
ନା ସାଗ ଖାଆନ୍ତିନି ପୁଷ୍ଟିକର ଖାଦ୍ୟ ମାନେ ଆମିଷ ଯୋଉଟା କହୁଛନ୍ତି ସେଇଟା ସେଇଟା ସିଏ ଖାଆନ୍ତି।
ଆଚ୍ଛା ମତେ ତାହେଲେ ଶିଖିବାକୁ ପଡ଼ିବ
ସେ ଠିକ୍ ଖାଇବା ସମୟ ହବ ମାନେ ସେମାନେ ଆସିକି ପହଞ୍ଚି ଯାଇଥାନ୍ତି ଖାଇବା ଲାଗି।
ହଁ ସେମାନେ ଗୋଡ଼ ତାହେଲେ ପଶି ଖାଲି ବୁଲନ୍ତି ନା ଖାଇବା ଟାମ୍ ସମୟରେ ହୁଁ ହୁଁ।
ସେମାନେ ଆମଠୁ ବି ସ୍ନେହ ଶ୍ରଦ୍ଧା ପାଉଛନ୍ତି ନା ତ ସେଥିଲାଗି ତ ସେମାନେ ଆସିକି ଆମ ସହିତ ହ ସେମିତି ହୁଅନ୍ତି। କିନ୍ତୁ ତାଙ୍କର ବୁଦ୍ଧି ନାହିଁ ସେମାନେ ଯୋଉଠୁକୁ ସ୍ନେହ ଆଦର ପାଇଥାନ୍ତି ସେମାନେ ସେଇଠିକି ହିଁ ଯାଇଥାନ୍ତି। ହୁଁ।
ହଁ ଆଉ ତମ ଘର ଲୋକ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି। ଆଉ ତମର?
ହଁ ଆମର ବି ବେଳେ ବେଳେ ମାଆଙ୍କ ଦେହ ଖରାପ ହେଇଯାଏ ଏବେ ସବୁ ଭଲ।
ଆଚ୍ଛା ଆଚ୍ଛା ହଁ ମାଆଙ୍କର ବି ଯତ୍ନ ନଉଥିବ।
ଆଉ ତମ ମା ସବୁ କାମ କରନ୍ତି ନା ନା ତମେ ବି ତାଙ୍କୁ ସାହାଯ୍ୟ କର?
ହଁ ସିଏ ବି କିଛି କରେ ମୁଁ ବି ତା ସହିତ ସାହାଯ୍ୟ କରେ।
ତମେ ତାଙ୍କୁ କୋଉଥିରେ ସାହାଯ୍ୟ କର?
ରୋଷେଇରେ ସାହାଯ୍ୟ କରେ ଦେହ ଖରାପ ହେଇଥିଲେ ସେବା ନିଏ।
ଆଚ୍ଛା ତମକୁ ରୋଷେଇ ଆସେ?
ରୋଷେଇ ତ ଆସେନି ତଥାପି ମା ସହିତ ମାଙ୍କୁ ସାହାଯ୍ୟ କରିକରି ସେଥିରୁ ମୁଁ କିଛିଟା ଶ ଶିଖୁଛି ଆଉ
ଓ ଆଚ୍ଛା ତମକୁ ଚା ବନେଇ ଆସିବ?
କଣ କହିଲ?
ତମକୁ ଚା ବନେଇ ଆସିବ ନା?
ହଁ ହଁ ଚା ମତେ ବହୁତ ବଢିଆ ମସ୍ତ୍ ଭଲ ବନେଇ ଆସେ।
ଆଚ୍ଛା କହିଲ କେମିତି ବନେ?